ସେ ବୁଲିକି ପଳେଇ ଆସିଲ? ଯାଇଥିଲ ନା ସିଆଡେ ବୁଲିବା ପାଇଁ ପଡେଇ ଆସିଲ? ଆଉ କଣ କଣ ସବୁ ଦେଖିଲ, ଆଉ କଣ କିଣିଲ ସବୁ?
କିଣିଛି କାନଫୁଲ ଆ ମେକପ୍ କଷ୍ଟମଟିକ୍ ମାନେ ସବୁ ଏଇ ଯୋଉ ଉଁ ସଂସ୍ କ୍ରିମ୍ ସ୍ୟାଡୋ ଏସବୁ। ଆଉ ଲିପଷ୍ଟିକ। ଆଉ ହେଲା ଆଉ ବିନ୍ଦି। ଆଉ ପରଫ୍ୟୁମ ଏଇସବୁ କିଣିଲୁ ଆଉ।
ଭଲ ଆଉ।
ତମେ ଯୋଉ
କଣ?
ତମେ ଯୋଉ ବୁଲିବାକୁ ଯା ଟାଉନ ଫାଉନ ସବୁ କଣ ମାନେ
ହଁ ମୁଁ ବୁଲିବା ପାଇଁ ଟାଉନ ଯାଏ ସେଠି ମୁଁ ମତେ ବହୁତ ଭଲ ମୋମୋସ୍ ମୁଁ ସେଠି ମୋମୋସ୍ ଖାଏ ଆଉ ହଉ ଯୁ ଇଏ ବୁଲାବୁଲି କରେ ପାର୍କ ଫାର୍କ ଅଛି। ଆମେ ସବୁ ବୁଲୁ ଉଁ ଫୁଟ୍ ଫଟୋ ଫଟୋ ଭଲସ ଉଠାଉ। ରିଲସ ଫିଲ୍ସ କରୁ ଆଉ ଭଲ ସବୁ ମଜାମସ୍ତି କରୁ। ମୁଁ ଆମ ଘର ପାଖରେ ସବୁ ଭାଉଜ ଫାଉଜ ନାଗି ଆମେ ସବୁ ଯାଉ। ଆଉ ମ କାରରେ ହଉ, ୟା ତ ଅଟୋ ଫଟ ଆମେ ଯାହାର ହଉ ଆମେ ସମସ୍ତେ ଯାଉ ବୁଲି ଯାଇକି ଆମେ ଯଦି ଯାଉଛୁ ଆମେ ଏଁ ଚାରିଟା ବେଳେ ଆମେ ବାହାରଛୁ, ଆସିଛୁ ରାତି ନଅଟା ଦଶଟା ଏଭଳି ହଉଛି ଆମେ ଆସୁଛୁ ଆଉ ଆମେ ସେଠି ମାନେ ସେ ଯୋଉ ପାର୍କରେ ପାଣି ଅଛି ନା ପାଣିରେ ସବୁ ଲାଇଟ୍ ଫାଇଟ ସବୁ ଜଳେ।ଆ ଆମେ ସବୁ ଦେଖୁ ତାରୁ ରିଲସ ଫିଇଲ୍ସ କରୁ ଫଟୋ ଫଟୋ ଉଠାଉ ।ଆମେ ସବୁ ଭଲ ଆଉ ଏ ସବୁ ଆଉ।
ଆଛା, ତମ ଘର ପାଖରେ ସବୁ ଗଛ ପଛ ଅଛି ନା?
ହଁ ଆମ ଘରେ ଆମ ଘର ପାଖରେ ଆମ୍ବ ଗଛ ଅଛି। ପଣସ ଗଛ ଅଛି, ନଳିଆ ଗଛ ଅଛି, ଆଉ ଯୋଉ ଭଣ୍ଡା ଗଛ ଅଛି ସବୁ ଅଛି ଆଉ।
ତମ ପଣସ ଖାଇବା ଭଲ ଲାଗେ ନା?
ମତେ ପସନ୍ଦ ନୁହେଁ ମତେ ତାର କଠା ଭଲ ଲାଗେ ଆଉ ପଣସ ର ଯୋଉ ମଞ୍ଜି ତାକୁ ଯୋଉ ଭଜା କର ହଁ ଭାଜି ହେଲେ ଭଲ ଲାଗେ, ନହଲେ ମତେ ଭଲ ଲାଗେନି।ତମକୁ ଭଲ ଲାଗେନା?
ହଁ ମୋ ଭଲ ।କଠାର କଠା ଚିଲି ମତେ ଭଲ ଲାଗେ ନହେଲେ ଆଉ କିଛି ନୁହଁ । କଠା ଚିଲି ମତେ ବହୁତ ଭଲ ଲାଗେ। ଗେ ଚିଲିର ହଁ ନଡିଆ ବହୁତ ଭଲ ଲାଗେ। ନଡ଼ିଆ ସବୁଥିରେ ମାନେ ଏ ସବୁ ଆମର ସବୁ ପିଠା ପିଠି ହୁଏ ।କାକେରା ମଣ୍ଡା ଉଁ ଆଉ ସବୁ ଯୋଉ ପୋଡ ପିଠା ଆଉ ସିଝା ପିଠା ସବୁ ହୁଏ ସେଇ ପିଠା ଆମ ନଡ଼ିଆ ସବୁ ଛେନା ପଡିକି ହୁଏ ଭଲ ଲାଗେ ଆଉ ନଡ଼ି ନଡ଼ିଆ ତ ସବୁ ଯୋଉ ନଡ଼ିଆ ଚଟଣି ବି ଭଲ ଲାଗେ।
ହଁ ହଁ।
ଆଉ ନଡ଼ିଆ ପାଣି
ମତେ ବି ନଡିଆ ପାଣି ବହୁତ ଭଲ ଲାଗେ। ହୁଁ। ମତେ ନଡିଆ ପାଣି ଆଉ ତା ଭିତରେ ଯୋଉ ଗୋଟେ ନଥାଏ ସେ ଯୋଉ ଖାଇବାର ମାନେ ବଢିଆ ଲାଗେ ପୁରା ଝିଲି ବଢିଆ ମସ୍ତ ଲାଗେ ସେଥିରେ।
ସେଇଟା ନାଳି।
ହଁ ସେଇ ନାଡ଼ି ମତେ ତାକୁ ବି ଭଲ ଲାଗେ ମୁଁ ତାକୁ ଖାଏ ସଦାବେଳେ।
ସେଇଟା ପଇଡରେ ହେଇଥାଏ ନା ନଡିଆରେ ହେଲା ପାକଳ ହେଇଯାଏ।
ହଁ ସେ ତ ନଡିଆ ଖାଆନ୍ତି ସେ ଯୋଉ ହଁ ପଇଡରେ ହଁ ସରି ।
ପଇଡ ଯୋଉ ପାଣି ପିଅନ୍ତି ନଡିଆ ପାଣି ଟା ଆହୁରି ମିଠା ଲାଗିବ।
ବହୁତ ଟେଷ୍ଟ ବି ନାଗେ।
ହୁଁ ଆଉ ଯୋଉ ନଡ଼ିଆ ଯୋଉ ଗଜା?
ହଁ ନ ମୋର ପୁରା ଫେବରାଇଟ ମତ ତ ବହୁତ ଭଲ ଲାଗେ ସେଟା ନଡ଼ିଆର ଗଜା।
ଆଉ ତାଳ ଭଲ ଲାଗେନି?
ହଁ ତାଳ ବି ମତେ ଭଲ ଲାଗେ।
ତାଳରେ ଯୋଉ ସବୁ ଚ କୁଳି, ପକୁଡି ଆଉ କାକେରା ଆଉ ଯୋଉ ପୋଡ ପିଠା କଲେ ଭଲ ଲାଗେନି।
ହଁ ମତେ ମତେ ମତେ ବହୁତ ଭଲ ଲାଗେ।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
ଆଉ ତାଳ ଶଜ ଗଜା ବି ବହୁତ ବଢିଆ ଲାଗେ।
ହଁ ତା ତାର ଗଜା ବି ମତେ ବହୁତ ପସନ୍ଦ।
ହୁଁ ଆମ ସବୁ ଯୋଉ କୁମାର ପୂର୍ଣ୍ଣିମା ଓଷା ହୁଏ ସେଇଟା ଆମ ଗଜା ପଡିକି ଭୋଗ ହୁଏ।
ତମର ଯୋଉ ଭୋଗ ମଗ କେମିତି ହୁଏ? ସେ ଯୋଉ କୁଆର ପୂର୍ଣିିମାର।
କୁମାର ପୂର୍ଣ୍ଣିମାରେ ସେ ଯୋଉ ଆମର ଥାଏ କଣ ନା ଆମର ସାତ ଦିନ କିମ୍ବା ପାଞ୍ଚ ଦିନ ଏମିତି ସବୁ ଚଉରା ପାଖେ ପୂଜା ହୁଏ। ଫାଷ୍ଟ ଯୋଉ ଛଅ ଦି କି ମାନେ ଲାଷ୍ଟ ପୂର୍ଣ୍ଣିମା ପୂର୍ବରୁ ଯୋଉ ଆଗରୁ ଯୋଉରା କରିଥିବ ସେଟି ଆମର ଆମର କଣ ପାଇଁ ନା ମୁଢ଼ି, ଚୁଡା, ଖଇ ଯାହା ପାଇବା ଭୋଗ କରିହବ।ଉଷୁନା ଭୋଗ କରିହବ। କିନ୍ତୁ ପୂର୍ଣ୍ଣିମା ଦିନ ହେଲା ଆମର ପୁରା ସକାଳୁ ପୁରା ଉପବାସ ରହୁ।କେତେ ଆଡେ ଅଛି ସକାଳୁ ଗାଧେଇକି ଝିଅ ମାନେ ସବୁ ଖଇ ଆଞ୍ଜୁଆ ଟେକନ୍ତି।କିମ୍ବା ଆମର ନାହିଁ କିନ୍ତୁ। ତୁ ଆମର କେବଳ ଗାଧେଇବୁ ଚଉରା ସଜେଇବୁ ଅଁ ଚଉରା ସଜେଇକି ତାପରେ ହେଲା ପିଠା ପିଠି ସବୁ ଭୋଗ ରାଗ ପାଇଁ ସଜାଡିବୁ ଚାନ୍ଦ ସଜାଡିବୁ। ସଜାଡି କି ଆମର ମେନ୍ ହେଲା କାକରା ଭୋଗ ହୁଏ। କାକରା ଭୋ ଗ ହୁଏ।ଆଉ ମେନ୍ ହେଲା ଚାନ୍ଦ ସବୁ ମାନେ ଛେନାରେ ଆଖୁରେ ଚିନିରେ, ନଡ଼ିଆରେ ଆଉ ଗୁଡ଼, କଦଳୀ ଏସବୁ ନା ସବୁ ଚାନ୍ଦ ଅଧା ଚାନ୍ଦ ସବୁ ସଜା ହବ ଥାଳି। ଦୀପ ଥୋଇବୁ। ସବୁ ପୂଜା କରିବୁ ବହି ପଢିବୁ। ବହି ପଢିକି ତାପରେ ସବୁ ଶାଢୀ ଫାଢୀ ସବୁ ପିନ୍ଧିଥିବୁ ଯିବୁ ହେଲା ଠିକ୍ ସନ୍ଧ୍ୟା ଯୋଉ ଚାନ୍ଦ ବାହାରେ ଯିବୁ ନଈ କିମ୍ବା ପୋଖରୀ ଫୋଖରି ଯୋଉଠି ସେଠିକି ଯିବୁ ଯାଇକି ହେଠି ହେଲା ବନ୍ଦେଇବୁ। ବନ୍ଦେଇକି ଉଁ ବନ୍ଦେଇକି ସେ ଯୋଉ ସବୁ ନଥାଏ ନା ସବୁ ଚାନ୍ଦରେ ସଜାଏ ତାକୁ ସବୁ ପାଣିରେ ସେ ଦୀପ ଫିପ ସବୁ ପାଣିରେ ବୁଡେଇବୁ ବୁଡେଇକି ତା ଯାହା ହାତରେ ପଶିବ ମାଟି କିମ୍ବା ଗୋଡି ସା ମୁକା ହଉ ଗେଣ୍ଡା ହଉ ତାକୁ ନେଇକି ଆସିବୁ ଆସିକି ଆମ ଚାଳ ଉପରେ ଫୋପାଡ଼ନ୍ତି। କିମ୍ବା ଏବେ ତ ଚାଳ ନାହିଁ। ଆଉ ଚଉରା ପାଖରେ ଦେଇ ଦଉଚୁ ଧୋଇଦଉଚୁ।
ହୁଁ ହୁଁ। ଏସବୁ ହୁଏ ନା ଭଲ ଆଉ।
ତମ ସବୁ କୋଉ ପର୍ବ ମାନେ ମାନେ ଇଏ ହୁଏ।ଆମର ଝିଅ ମାନଙ୍କର ଖୁଦୁରୁକୁୁଣି ଓଷା ଭାଲୁକୁଣି ଓଷା ଆଉ ଆଉ ଜହ୍ନିଓଷା କେତେ କଣ ହୁଏ।
ଆମର ସେ ସବୁ କିଛି ନାହିଁ। ଆମର ବି ଅଛି ବହୁତ ସାରା ଅଛି କିନ୍ତୁ ଆମେ ଯାହା ଯାହା ମାନିବା କଥା ଆମେ ମାନୁଚୁ।ଏଇ ଆମର ନୂଆ ବର୍ଷ ଗଲା ଆମ ଆମେ ରଖିଲୁ ତିନି ଦି ଓଷା ରଖିଲୁ।ଆଉ ଓଷା ରଖିଲା ତାପରେ ଆମ ଓଷା ସରିଲା।ତାପରେ ଆମର ନୂଆ ବର୍ଷ ହେଲା ନୂଆ ବର୍ଷ ହେଲା ଆମେ ନୂଆ ବର୍ଷରେ ବି ଓଷା ରଖୁ ହେଲା।ନୂଆ ବର୍ଷ ହେଲା ଆମେ ଓଷା ରଖିଥିଲୁ। ତାପରେ ଆମେ ନୂଆ ନୂଆ ଡ୍ରେସ ପିନ୍ଧିଲୁ। ଆମର ରୋଷେଇ ବାସ ହେଲା ତାକୁ ଫେରେ ଭୋଗରାଗ ହେଲା ଆମେ ଖାଇଲୁ ସନ୍ଧ୍ୟା ବେଳେ ଯାଇକି ଓଷା ଫିଟେଇଲୁ ଆମେ ଖାଇଲୁ ଆଉ ମାନେ ଆମର ମାନେ ଆମର ଗୋଟେ ଅଛି ଆମେ ଯାଇକି ମାନେ ଯଉ ଆମର ଏଉ ଇଏ କେ ଯୋଉ ଧୂପ ଯୋଉ ଜଣାନ୍ତି ନି ସେ ଯୋଉ କ୍ୟାଣ୍ଡେଲ ଥାଏ। ଆମେ ତାକୁ ନଗାଉ ଘର ଫର ଇଏ କରିକି ଆମେ ପୁରା ଲିଚୁ ଲାଇଟ ଫିଚୁ ଲାଇଟ ଆମେ ସବୁଲଗ ଗାଉ ଘରରେ ସବୁ ଭଲ ମାନେ ସୁନ୍ଦର କରିକି ଆମେ ଘର ଫର ସଜାଉ। ଆ ନୂଆ ବର୍ଷରେ ଓଷା ଫୁଷାର ତା ସମସ୍ତେ ମାନେ ନୂଆ ନୂଆ ଡ୍ରେସ ପିନ୍ଧି ଏବେ ମାନେ କଣ ଯଉ ରୋଷେଇ ବାସ କରିବେ ଖାଇବି ପିଇବି ଏଇଭଳିଆ ଆଉ।
ହୁଁ ଆଉ ତମେ ଏ ବିରିୟାନୀ ତମେ ବନା ନା?
ମତେ ବିରିୟାନୀ ହଁ ମତେ ବିରିୟାନୀ ଆସେ ମତେ ମାନେ ଖାଇବା ବନେଇବା ମତେ ବହୁତ
ବିରିୟାନୀ କେମିତି ବନାଉ ଟିକ କହ ତ?
ଆ ବିରିୟାନୀ ଆଗେ କଣ କରିବ ଚାଉଳକୁ ମାନେ ମାନେ ଚାଉଳ ଯେତେ ନେବ ଅଧ କିଲୋ କି ଯାହା ବି ନଵ ତମେ କଣ କରିବ ତାକୁ ମାନେ ପାଣିରେ ମାନେ ଧୋଇକି ଧାଇକି ଭଲସେ ତାକୁ ଭିଗେଇକି ରଖିଦବ ଘଣ୍ଟେ ଦି ଘଣ୍ଟେ ତାପରେ ଚିକେନ ସେଇ ହିସାବରୁ ତମେ ନେବ ଯଦି ଅଧ କିଲୋ ନେଲ ଚାଉଳ ତ କିଲେ ନଵ କଣ ଚିକେନ ତାକୁ ନେଇ ଭଲସେ ଧୋଇଧାଇକି ସେଥିରେ ଲେମ୍ବୁ ଲେମ୍ବୁ ହଳଦି ଲଙ୍କାଗୁଣ୍ଡ ଧନିଆ ଗୁଣ୍ଡ ଆଉ ଜିରା ଗୁଣ୍ଡ ଗରମ ମସଲା, ଚିକେନ ମସଲା ବିରିୟାନୀ ମସଲା ସବୁ ପକେଇବା ଆଉ ଅଦା ଲସୁଣ ପେଷ୍ଟ ସେଥିରେ ପକେଇବ ତାପରେ ଈଏ ପୋଦିନା, ଧନିଆ, କଞ୍ଚାଲଙ୍କା ତାକୁ ପକେଇବ ତାପରେ ସେଥିରେ ତେଲ ତାପରେ ପିଆଜକୁ ଟିକେ ପୁରା ଫ୍ରାଏ କରିକି ନାଲି କରିଦବା ତାକୁ ଚ ପୁରିକି ପକେଇଦବ ସେଥିରେ ଦହି ପକେଇବ। ସବୁ ପକେଇକି ତେଲ ସେଥିରେ ପକେଇବ ତାକୁ ଭଲ ସେ ମ୍ୟାଗିନେଟ କରିଦବ ଯଦି ତମ ଦମ ବିରିୟାନୀ କରିବ ତ ମାନେ କଞ୍ଚା ମାନେ ପକେଇଦବ କଞ୍ଚା ରଖିବ ଯଦି ଫ୍ରାଏ କରିକି କରିବ ତ ତେଲ ଉ କଢେଇରେ ନେଇଦବ ତାପରେ ସେ ପୁରା ମାନେ ଟିକେ ଗରମ ହେଇଯିବ। ତାପରେ ଯେତେ ଟ ଯ ତାପରେ ସବୁି ଗରମ ତେଲରେ ପକେଇଦବ ତାପରେ ଟିକେ କଷିବ ସେ ଟିକେ ମାନେ ହେଇଯିବ ଥଡା ଟାଣ ଥିବ ତାପରେ ତାକୁ ଓହ୍େଇଦବା ମାନେ କଷ କରିକି ମାନେ କଷ ରଖିବା କଥା ରଖିବା ତାପରେ ଯଉ ଇଏ ମାନେ ପାଣି ଏ ଯଉ ଚାଉଳ ପାଇଁ ପାଣି ଇଏ କରିହବ ଆ ପାଣି ନେଇ ଚାଉଳ ମାନେ ପାଣି ନେବ ତାପରେ ସେଥିରେ ଗରମ ମସଲା ଗୋଟେ ଆା ଗରମ ମସଲା ପକେଇବ ତାପରେ ଲେମ୍ବୁ ଚୋପା ପକେଇବ ଆଉ ସେଥିରେ ସାଜିର ଥିବ ସାଜିର ପକେଇବ ଅ ତାପରେ ପକେଇଲା ପରେ କ ସାଜିଲା ପରେ ତାକୁ ପକେଇଲା ପରେ ତାକୁ ଫୁଟି ମାନେ ଫୁଟିବ ଫୁଟିଲା ପରେ ଇଏ କଣ ସବୁ ପକେଇଦବ ଚାଉଳ ସବୁ ସେ ଚାଉଳ ସବୁ ମାନେ ଭଲ ସେ ହେଇ ହେଇ ଗଲା ପରେ ତାକୁ ମାନେ ବାହାର କରିକି ତାପରେ ଯୋଉ ମାନେ ଗୋଟେ ହାଣ୍ଡିରେ ଆଗେ ଯୋଉ ଯେତେ କଷିକି ରଖିବ ଚିକେନ ସବୁ ଦେବ ତାପ ତା ଉପରେ ଚାଉଳ ସବୁ କ ଦେବା
ହୁଁ
ପଳେ ପରେ ତାକୁ ଯୋଉ ଉପରେ ଯୋଉ ଇଏ ଉ ଗୋଲା ଓ ଯୋଉ ଇଏ ରୋଜ ୱାଟର। କେଉଡ଼ା ୱାଟରଟାକୁ ପକେଇଦବ ତାପରେ ଟିକେ ଯୋଉ ପିଆଜ ପକେଇଦବ ଯୋଉ ମାନେ ଟିକେ ତା ତେଲରେ। ସାଇଜ କରିକି ହଁ ପକେଇଦବ ତାପରେ ସେଥିରେ ଅଁ ଯୋଉ ଇଏ କଣ ପୋଦିନା, ଧନିଆ ପତ୍ର ଟିକେ ପକେଇଦବ। ଆ ତାପରେ ଯୋ ଇଏ ତେଲ ନା ତେଲ ପକେଇବ ଯଦି ପକେଇବ, ଯାହା ପାଖରେ ଘିଅ ଥିବା ଘିଅ ପକେଇବ ଆଉ ଟିକେ ମାନେ ରଙ୍ଗ ପକେଇଦବ ହେଲା। ଟିକେ ମାନେ କଲର ଭଲ ଆସଯିବ ରଙ୍ଗ ଟିକେ ପକେଇଦେଲା ପରେ ତାପରେ ଢକଣା ଢାଙ୍କି କି ତା ଦମ୍ ରେ ଦେଇଦବ ଓ ପନ୍ଦର ମିନିଟ୍ ଆ କୋଡିଏ ମିନିଟ୍ ପରେ ତାକୁ ବାହାର କରି କରିକି ତାପରେ ଖାଇବ ବଢିଆ ନାଗିବ ଜବରଦସ୍ତ।
କିନ୍ତୁ ଉମ୍ ପ୍ରୋସେସ ଟା ବହୁତ ଲଙ୍ଗ ଭାରି କଷ୍ଟ।
ହଁ ଭାରି କଷ୍ଟ ହେଲା ହଉ ଆଉ କଁ? କରଦବା ଆଉ ହଁ ହଁ ହଉ।